ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ। ହ
ଶୁଭୁଛି? ହ୍ୟାଲୋ।
ହଁ ହଁ ଶୁଭୁଚି।
ହଁ। କୁହ?
କଣ କରୁଛନ୍ତି?
ବୁ, ବୁଲୁଛି ବାହାରେ ଏମିତି।
ଓ ଏଇଠି ଘରେ ବସିଛି ଆଉ, ଲାଇନ୍ ନାଇଁ ତ।
ହଁ ଲାଇନ ନାଇଁ। ଆମର ବି, ଆମର ସକାଳୁ ନାଇଁ। ଏବେ ଯାଏ।
ହୁଁ ହୁଁ ଆଉ।
ଖାଇବା ପିଆ ହେଇଗଲାଣିଁ।
ହଁ ହଁ ଖାଇଆପିଇଆ ହେଇଗଲାଣି ଆଉ।
ହୁଁ ହୁଁ
ହୁଁ ଆପଣଙ୍କର ହେଲାଣି।
ହଁ ନା ହେଇନି ଲାଇନ ନାହିଁ ଆଉ କଣ ଖାଇବ ଅନ୍ଧାର ରେ। ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ସମସ୍ତେ ଶୋଇଲେଣି ଆସି ଆଉ। ଖାଇକି ପାଇକି ଖାଇକି ଯାଇ ଶୋଇଲେଣି।
ଖାଇବା ପିଇବା କଣ ହେଲା?
ଖାଇବା ପାଇବା ଭା ରୁଟି ଅଣ୍ଡା ଥିଲା ଅଣ୍ଡା ତରକାରୀ ଆଉ।
ଆଚ୍ଛା
ହୁଁ ହୁଁ
ଆଉ ଘରେ ସମସ୍ତେ କିଏ କିଏ ଅଛନ୍ତି?
ଘରେ ବାପା ବୋଉ ମୁଁ ଆଉ ଦାଦା ଖୁଡି ଆଉ ହୁଁ ମା ଆଉ ଦାଦା ଖୁଡିଙ୍କର ଗୋଟେ ପୁଅ।
ଆଚ୍ଛା
ହୁଁ ହୁଁ
ଆଉ ପଢା ପଢି ସରିଲାଣି? ନା ପଢୁଛ।
ନା ନା ପଢୁଛି ପ୍ଲସ୍ ଥ୍ରୀ। ସେଣ୍ଡ ଏଅର ମୋର ଫୋର୍ଥ ସେମିମିଷ୍ଟର ଚାଲିଛି ଆଉ।
ଆଚ୍ଛା ଆଚ୍ଛା
ତମର
ମୋର ପଢା ସରିଲାଣି।
ଏବେ କଣ କରୁଛନ୍ତି
ଏବେ କିଛି ନ ଘରେ ଅଛି
ଓ ହୋ। ଆଉ କୁଆଡେ ବୁଲାବୁଲି ପାଇଁ ଯାଇନାହାନ୍ତି
ନା ନା ବୁଲା ବୁଲି କୁଆଡ ଯିବୁ ବର୍ଷା ତ ଲାଗିଛି ରହିିଲ ସେ ଆଉ ବୁଲିବାକୁ କୁଆଡେ ଯିବ
ହୁଁ ହୁଁ ପର୍ବ ଏବେ ଯୋଉ ଗଲା କଣ ଡ୍ରେସ ହେରିକା ସବୁ ହେଇଥିଲା ନାଇଁ
ଆରେ ଆମର ମୁସଲିମ
ହୁଁ ହୁଁ ସେ ଯୋଉ କହିଲି ତମର ଯୋଉ ପର୍ବ ଏବେ ଯାଇଥିଲା ଯୋଉ
ଆ ଆମର ତ ପର୍ବ ଗଲାଣିି କେବେଠୁ ମାସେ ଉପରେ ହେଲାଣିି ମାସେ ଦି ମାସ ହେଇଲାଣି ନା ଆମର ଇଏ ପୂର୍ବରେ ହୁଏନି ଆମର ଇଦ୍ ପର୍ବରେ ହୁଏ ଏଇଟା ଯୋଉଟା ବକୀ ଯୋଉଟା ଆମର ଇଦ୍ ଉଲ୍ ଜୁହା ବୋଲି କୁହନ୍ତି ସେଇଟା ମୋ ଦୁଃଖ ପର୍ବ ନା ସେଥିରେ ଆମର ଡ୍ରେସ୍ ଫେସ୍ ହୁଏନି
ହଁ ହଁ
ଆମର କେବଳ ଇଦ୍ ଇଦ୍ ଉଲ ଯୁହା ଯୋଉଟା ସେଇଟା ସେ ଏଥିରେ ହୁଏ
କ ହଁ
ଆଉ ତମର ଜ୍ୟେଷ୍ଠ ଭୂମିରେ ଜ୍ୟେଷ୍ଠ ତମେ ଥିବ ବଧେ ସାୟଦ
ହୁଁ ଉଁ। ଶ୍ରୀଷ୍ଟପୁରରେ ମୋର ବଡ ଭଉଣୀ ଅଛି।
ଆଚ୍ଛା ଆଚ୍ଛା।
ଉଁ ହୁଁ।
ଆଉ ଖଁ ଖବର?
ହଁ ଭଲ।
ଆଉ ସମସ୍ତେ ମା ଏସବୁ ସମସ୍ତେ ଶୋଇପଇଲଣିି ନା?
ହଁ ହଁ।
ତମେ ଶୋଉଚ କେତେବେଳେ?
ମୋର ଶୁଏ ବେଳାବେଳେ ଏବେ ଟିକେ ସେଇ କାମ ପଡିଯାଇଚି ବେଲି ଆଉ ରହିଯାଇଛି ତ ସରିଯିବ ଆଉ ଶୋଇବି।
ହଁ ହଁ।
ହ ହଁ
ଆଉ ସବୁ କେମିତି କଣ ଚାଲିଛି?
ହଁ ଭଲ ଚାଲିଛି। ଆଉ କଣ ଆପଣଙ୍କ ଘରେ କିଏ କିଏ ସବୁ ଅଛନ୍ତି?
ଆମ ଘରେ ବାପା ବୋଉ ଉଁ ମା ଜେଜ ତାପରେ ଦାଦା ଖୁଡି ସାନ ଭଉଣୀ ଅଛି ସାନ ଭାଇ ଗୋଟେ ଅଛି ଦାଦାଙ୍କର ଗୋଟ୍ ଟେ ପୁଅ ଅଛି। ଆଉ ଖାଇନି ଏବେ ଯାଏଁ ଖାଇନି ଲାଇନ୍ ନାଇଁ। ରୋଷେଇ ବାସ ସିରିଗଲା ଆଉ ଖିଆ ପିଆ ହବ ଆଉ।
ଅହଂ ଏମିତି ଯାଇନାହାନ୍ତି କିଛି କୁଆଡେ ବୁଲାବୁଲି କରିଆକୁ କଣ ଭଲ ଜାଗା?
ଆମ ଏଠି ଜେଷ୍ଟ ପୁନେଇ ହଉଥିଲା ମୁଁ ଯାଇଥିଲି ବୁଲିଆକୁ।
ଅ ହ।
ଆଉ ତମେ କୁଆଡେ ଯାଇଚ ବୁଲାବୁଲି କରିଆକୁ?
ଆମେ ବୁଲାବୁଲି କରିଆ ପାଇଁ ଢେଙ୍କାନାଳ ଯାଇଥିଲି ଥରେ। ଆଉ କୁଆଡେ ଯାଇନି ଆଉ।
କଁ କଁ ବୁଲିକି ଦେଖିଲ?
ହୁଁ
ହାଲୋ।
ଓ ହ।
ମୁଁ କଇଲି କଁ ସବୁ ବୁଲି ବାଲିକି ଦେଖିଲ?
ଅ ବୁଲିିବାଲି ସେଇ ପାହାଡ।
ଆଉ କୁଆଡେ କୁଆଡେ ବୁଲିବାକୁ ଭଲ ଲାଗେ ନା କୁଆଡେ କୁଆଡେ ଯାଇଚ?
ଆଉ ଯାଇଚି କୋରାପୁଟ ରେ ଯାଇ କୋରାପୁଟ୍ ଥରେ ଯାଇଚି।
ହୁଁ।
ଅ ହ। କୋରପୁଟ୍ ଦି ଥର ଯାଇଛି। ଥରେ ଯାଇଥିଲି ଭାଇଙ୍କର ଷୋଳ ପୂଜା ଥିଲା ସେଠି ରହୁଛନ୍ତି ତ ମାଉସିଘର। ସେତେବେଳେ ଯାଇଛି ଆଉ ଥରେ ଯାଇଥିଲି ମାନେ ଏମିତି ବୁଲାବୁଲି ପାଇଁ ପ୍ଲସ୍ ଥ୍ରୀ ଫାଷ୍ଟ ଡିୟର୍ ଯାଇଥିଲି ଆଉ। ଆଚ୍ଛା।
ଆଉ କୁଆଡେ ଯାଇଛ ବୁଲିବାକୁ?
ହଉ କୁଆଡେ ଯାଇନି
ଉଁ, ହୁଁ।
ହଁ, କଣ ହେଲା?
ଇଚ୍ଛା ଅଛି ଚାରିଆଡେ ବୁଲାବୁଲି କରିବାରେ, ହେଲେ କଣ ଯାଇନି କୁଆଡେ ଯିବା ଆଉ, ବୁଲିବା।
ଆରେ ତମେ ପୁଅ ପିଲା ତମେ ଯୁଆଡେ ଇଛା ଯାଇପାରିବ, ଆମେ ତ ଝିଅ ପିଲା। ଆମର ଇଚ୍ଛା ଥାଇ ବି ଆମ ଘର ଲୋକ ଛାଡିବେନି।
ଉଁ, ହୁଁ।
କୁହ।
ଉଁ, ହୁଁ। ଓହୋ, କଣ? ମ ବାପା ହରିକା ମାନେ କଣ କରନ୍ତି ଜବ ନା କେମତି କଣ?
ନାଇଁ ଆମର ସବୁ ପା ଜଏଣ୍ଟ ଫାମିଲି।
ଓହୋ, ମାନେ ଭାଇ ମାନେ ତମର ଦାଦା, ବଡ ବାପା, ହରିକା ଅଛି
ନାଇଁ, ଦା ବଡ ତ ନ ମୁଁ ଆମର ଆଉ ଦାଦାଙ୍କର ଦି ଭାଇ।
ଓ ହୋ।
ଦି ଭାଇରେ, ଆମେ ସେଇଥିରେ ମା ଆଉ ମୋ ଖୁଡି ତାପରେ ସବୁ ଦେ ବଧେ ଜଣ କହିଲେ ମଲ।
ଓହୋ। ମୋ ଭାଇ ହରିକା ମାନେ ମ ସାନ ଭାଇ ହରିକା ଅଛନ୍ତି। ସାନ ଭାଇ ଭଉଣୀ।
ହଁ ହଁ, ସାନ ଭାଇ ଗୋଟେ ଅଛି। ସାନ ଭଉଣୀ ଗୋଟେ ଅଛି।
ତାଙ୍କର ସବୁ ମାନେ କଉ କ୍ଲାସ କଣ?
ଆଉ ମୋ ସାନ ଭଉଣୀ ପ୍ଲସ ଥ୍ରୀ ସେକେଣ୍ଡ ଇଏର। ଆଉ ମୋ ସାନ ଭାଇର ପ୍ଲସ ଟୁ ସେକେଣ୍ଡ ଇଅର୍।
ଓହୋ।
ଆ ମୋର ତ ପଢା ସାରିଲାଣି।
ପଢା ସରିଲାଣି ଏବେ ଘରେ ଅଛନ୍ତି? ଆଉ ମାନେ କଣ କରିବେ ନା ନାହିଁ ସେମିତି କିଛି?
ନାଇଁ ନାଇଁ କିଛି କରିବାକୁ ନାଇଁ ବାହାଘର ଠିକ ହେଇ ଯାଇଛି। ବାହାଘର ହଉଚି ଆଉ ଦି ମାସ ପରେ।
ଓହୋ। ଏଇ ଯିବ ବାହହାର ଯେ
ହୁଁ
କୋଉଠି କହୁନ ଫୁଣି ସେଇଟା ଠିକ ହେଇଛି କୋଉ ଜାଗା?
ଏଇଠି ଆମ ଘର ପାଖରେ।
ହ
ଘର ପାଖରେ ମାନେ ଆମ ଘର ଟୁ ହୁଁ ସେଇ କିଲୋମିଟର ଦୂରରେ ଆଉ।
ଉ ହୁଁ।
ହୁଁ ମଝିରେ କେବେ ନଳୀ ଅଛି? ନହେଲେ ନଈ ଏପଟେ ଆମ ଗାଁ ନଈ ସେପଟେ ତାଙ୍କ ଗାଁ ଆଉ।
ଓହୋ।
ହ
ହଁ।
ଆଉ ସମସ୍ତେ କେମିତି ଘରେ କେମିତି କଣ ଅଛନ୍ତି ସମସ୍ତଙ୍କ ଦେହ ଭଲ ଅଛି?
ହଁ ସମସ୍ତଙ୍କ ଦେହ ଭଲ ଅଛି ବୋଉ ଙ୍କ ଦେହ ଟିକେ ଭଲ ନାହିଁ ହାତଟା ତାଙ୍କର ଟିକେ ଇଏ ହେଇଯାଇଛି ମାଡ ହେଇଯାଇଛି।
ଆଛା ଆଛା।
ହଁ।
ଆଉ କହ?
ତା ଆଉ ପୁଣି ଖାଇବ ପୁଣି କେତା ଖାଇବନି ଫୁଣି ଆଜି। ଭୋକ କରିବେନି ହଁ।
ହାଁ।
ହଉ ରଖୁଛି ଆଉ?
ହଁ।